ହାଲୋ।
ମ୍ୟାଡ଼ାମ ନମସ୍କାର୍।
ନମସ୍କାର କୁହନ୍ତୁ।
ଆ ମ୍ୟାଡ଼ାମ କଣ କରିଥିଲେ?
ଏଇ ରୋଷେଇ ପାଇଁକା ଟିକେ ପ୍ରିପାରେସନ୍ କରୁଥିଲି ଆଉ।
ହଁ କଣ ରନ୍ଧାରନ୍ଧି ଚାଲିିବ ଏବେ ରାତିପ ରାତି ପାଇଁ?
ରାତି ପାଇଁକା ଭାତ। ଅ ଆଜି ଟିକେ ରାତିରେ ପଖାଳ କରିବାକୁ ଇଚ୍ଛା ହେଲା ସେଥିପାଇଁ ପଖାଳ, ଭେଣ୍ଡି ଆଳୁ ଭଜା। ବଡ଼ିଚୁରା।
ହଁ ହଁ। ମୁଁ ତ ଏବେ ଖାଇ ଦେଇଥିଲି ଭାତ ଆଉ ବୁଟ ତ ତରକାରୀ ଆଉ ଭଜା ଖାଇଥିଲି, ଆଳୁ ଭଜା। ସେଇଟା ଖାଇଥିଲି। ଆଉ ତାପରେ ରାତିକି ଆଉ ଟିକେ ଖାଇବୁ ଭାବୁଚୁ ପୁରୀ ତରକାରି କରିଥିଲା ଜଣେ। ଜଣଙ୍କ ସୁକାରା ଆଜି ଆସିଥିଲା ସେଥିପାଇଁ ଦେଇଥିଲେ ଖାଇବୁ।
ଆଚ୍ଛା।
ବୁଝିଲେ। ହଁ ସେଇଆ। ମୁଁ ମୁଁ କିଛି ରୋଷେଇ ବିଷୟରେ ପଚାର କହିବ ମୁଁ ମାନେ ଯେ ରୋଷେଇ ଜାଣିବାଟି ଇଚ୍ଛୁକ ତ ଅଛି ମାନେ ଏବେ ଏବେ ମୁଁ ବାହା ଦୋଉଚି ଯାହା ଫଳରେ କୋଉଦିନ ଯଦି ମେସ ଆମର ବନ୍ଦ ରହୁଚି ସେଦିନ ନିଜେ ରାନ୍ଧିବାକୁ ପଡୁଚି ବୁଝିପାଇଲେ। ଆମ ପିଲାମାନେ ଯାହାଲେ ସମସ୍ତେ କିଛି ନା କିଛି କାମ କରୁଚନ୍ତି ମୁଁ ଏତେ କିଛି କାମ କରିପାରୁନି। ଭଡ଼ା ଯେହେତୁ ଆମ ଗୋଷ୍ଠି ମାନେ କିଛି ଜଣ ଚାରି ପା ଜଣ ରହୁଚୁ ଏଟା ଉଁ ଛାତ୍ର ବାସରେ ସେଟା ଆମକୁ ମତେ ଭଲ ଲାଗୁନି ମୁଁ ବସ୍ ସିକି ଖାଲି ଖାଉଚି ଆଉ କିଛି ଧୁଆ ଧୁଇ କରିଦେଲେ ମୁଁ ଏମତି ହୋଉଚି। ସେଥିପାଇଁ ମୋର ବି ଗୋଟେ ଦାୟିତ୍ଵ ହିସାବରେ ମୁଁ କିଛି କାମ କରିବାକୁ ମୁଁ ଏମତି ଉଁ ତମୁ କିଛିଟା ଜିନଷ କା ରୋଷେଇ ପଚାରି ତମେ ଜାଣିଚ କି ନାଇଁ ଯେମିତି ଗୋଟେ ଚିକେନ ପ୍ରସ୍ତୁତ ପାଇଁ କଣ କଣ ଆବଶ୍ୟକ କେମିତି ତାର ପ୍ରକ୍ରିୟାଟା ମତେ ଟିକେ କୁହନ୍ତୁ?
ହୁଁ ସାର୍ ଆକଚୁଆଲି କହିବାକୁ ଗଲେ ମତେ ବି ଏତେ ଭଲରେ ରୋଷେଇ କିଛି ଜଣା ନାହିଁ। ହେଲେ ତଥାପି ବି ଯେତିକି କି ଆବଶ୍ୟକ ନିଜ ପାଇଁକା ଉଁ ତ ଅନ୍ୟ ମାନଙ୍କ ପାଇଁ କେବେ କରିନି ଯେହେତୁ ମୁଁ ବାହାରେ ଏକୁଟିଆ ରହୁଚି ତ ନିଜେ ନିଜେ ରୋଷେଇ କରି ନିଜେ ଖାଏ ତ ସେଥିପାଇଁକା ଯଦି ମୁଁ କେବେ ଓହୋ ଚିକେନ କଲେ ମୁଁ ଯେତିକି ଘର ଲୋକଙ୍କ ଠାରୁ ଜା ଉ ଶୁଣିଛି କି ଯଦି ଆମେ ଗୋଟେ କେଜି ଚିକେନ ନୋଉଚେ ସେଥିରେ ଅଢେଇଶ ପିଆ ଅଢେଇଶ ରୁ ତିନିଶ୍ ଶ ପିଆଜ ଘରଲୋକ ନିଅନ୍ତି କୁହନ୍ତି ବେଶୀ ମସଲା ହେଲେ ଉଁ ଚିକେନ ଅ ଯେ ମାନେ ମସଲା ପକେଇଲେ ସ୍ଵାଦ ଆସିବ ଅଧିକ କିନ୍ତୁ ଯେହେତୁ ଦେହ ଖରାପ ହବ ସେ ସେଥିପାଇଁଁ ଉଁ ଘରୋଇ ଲୋକଙ୍କ ହିସାବରେ ଆଜ୍ଞା ଯତ୍ନବାନ ରହିବା ଦରକାର। ତ ସେଇ ହିସାବରେ ଆଉ ଅଦା ରସୁଣ ଅଦା ଅ ଯେତିକି ନେବେ ତାର ଦି ଗୁଣ ରସୁଣ ମାନେ ରସୁଣ ଯେତିକି ନୋଉଛନ୍ତି ତାର ଅଧା କରିଦେବେ ଅଦା ଆଉ ସେତିକି ତାପରେ ବାକି ପ୍ରସେସ ହେଲା କଣ ଆପଣ ଅ ଯୋଉଥିରେ ବି ଚୁଲିରେ କରନ୍ତୁ ହଁ ପ୍ରକ୍ରିୟାଟା ଚୁଲିରେ କରନ୍ତୁ କି ଗ୍ୟାସ୍ କରନ୍ତୁ ତ ଆପଣ ପ୍ରଥମେ ଗ୍ୟାସ୍ ଲଗେଇଲେ ତାପରେ ଏ
ଶବ୍ଦର ଟିକେ ତା ମତେ କିଛିଟା ଅସୁବିଧା ହୋଉଚି ମତେ। କୈଣସି ନେଟୱାର୍କର ତ ପ୍ରୋବ୍ଲେମ୍ ହୋଉଚି। ମାନେ ଅସୁବିଧା ହୋଉଚିକି ତମକୁ?
ଏ ଆଜି ଆଜି ସାର ଟିକେ ପ୍ରୋ ମାନେ ଅସ୍ ସୁବିଧା ହୋଉଚି ନେଟୱାର୍କରେ ଅଁ କଥାଟା ଟିକେ କଟି କଟିକି ଶୁଭୁଛି।
ଅହଁ ହଁ। ଆଉ ତମେ ଯଦି ଫାଇ ଫୋନ ଫାଇପ୍ ଜିବିରେ ଥାଏ ତାକୁ ଫୋର୍ ଜିବି ଏରିଆରେ କରିବେ ଆ ପୂର୍ବ ପରେ ଆଉ ଆଁ।
ଆଜ୍ଞା ଏବେ ତ ମୁଁ ସାର୍ ଫୋର ଜିରେ ହିଁ କଥା ହୋଉଚି।
ହଁ ତାହେଲେ ଠିକ ତାହେଲେ ଠିକ ଅଛି ହୁଁ ହୁଁ।
ଆଉ କଣ ରହିଲା ତମେ ତ ଯେହେତୁ ପୁରୀ ମତେ କୋହୁଥିଲ ଘର ଆଉ ସେମତି କିଛିଟା ନୂଆ ମାନେ ଯେମତି କୋଣାର୍କ ଆଉ ପୁରୀକି ଛାଡ଼ିକି ଆଉ କିଛି ଜେଗା ଅଛି ଯେମତି ସତ୍ୟବାଦୀ ବନ ବିଦ୍ୟାଳୟ କଣ କେବେ ଯାଇଚନ୍ତି ବୁଲିବାକୁ?
ନାଇଁ ମୁଁ ତ କେବେ ଯାଇନି ସ ତ୍ୟବାଦୀ ବନବିଦ୍ୟାଳୟ ଏବେ ତ ସୁଆଣ୍ଡୋରେ ବି ହଁ। ସୁଆଣ୍ଡରେ ବି ଗୋପବନ୍ଧୁଙ୍କର ଆଜ୍ଞା ସେଠି ଗୋଟେ ଗୋପ ଗୋବନ୍ଧୁଙ୍କର ମ୍ୟୁଜିୟମ ଗୋଟେ ଖୋଲା ହେଇଛି ବହୁତ ସୁନ୍ଦର ହେଇଛି ମ୍ୟୁଜିୟମ ଟା
ହୁଁ ହଁ ହଁ ହଁ
ହୁଁ ତାପରେ ଏପରି ଗୋଟେ ଅସ୍ତରଙ୍ଗ
ତଳି ବି ସେଇଠି ଥିଲା ମାନେ ତାଙ୍କ ବିଷୟରେ ଗୋପବନ୍ଧୁ ବିଷୟରେ କିଛି ଜାଣିଥିବେ ମତେ ଲାଗୁଛି ମାନେ ଯାହା ଜାଣିଥିବେ ଆଉ ହଁ ହଁ
ଗୋପବନ୍ଧୁଙ୍କ ବିଷୟରେ ଜାଣିଛୁ ମାନେ ଯେତିକି ବହିରେ ପଡି
ହୁଁ ହୁଁ ଆମ ବେଶୀ ଏତେ ଜାଣିିନାହାଁନ୍ତି ଆଉ ହଁ ଆମେ ତାଙ୍କ ଏଇ ଗୋଟେମେ ସେମିଷ୍ଟ ଆ ପଢିଲୁ ତାଙ୍କ ମୁ ଫାସ୍ ଟାଇମ
ହ
ସେଇ ପାଇଁ ମାନେ ଗୋଟେ ଯୋଉ ଚିନ୍ତାଧାରା ଯଉଥାଏ ଆମ ଗୋଟେ ଯେହେୁ ରାଜନୈତିକ ଜ୍ଞାନ ଥାଏ ସେ ଆମେ ସେଇଟା ପଢୁ ପଢିଛୁ ଏବେ ଏଇ ପିଜି ଫା ବର୍ଷ ଥିଲା ଯେତେବେଳେ ସେତେବେଳେ ତାଙ୍କ ସ ପଢୁଥିଲୁ ଟିକେ ଆଣି ଗୋଟା ବତେ ଭଲ ଲାଗିଥିଲା ସେଥିପାଇଁ ଇଏ ଆପଣ ଯି ରହିଲେ ଜେତିକ ତାଙ୍କର ତାଙ୍କର ଯୋଉ ଥଟ ଯୋଉ ହୁଁ ହଁ ମୁଁ କହିବି ହଁ ମୁଁ ତାଙ୍କର ଯୋଉ ହ ହଁ ହଁ ହଁ ହଁ ସେ ମୋର ଟିକେ ତଥ୍ୟ ମନେ ରଖେ ମର ଟିକେ ଅସୁବିଧା ଥାଏ ମୁଁ ଟିକେ ଭୁଲାମନ ମତେ ଲାଗେ ହଁ ହଁ ହ ଓଭର ଭ୍ୟୁ ଓଭର ଭ୍ୟୁ ଗୋଟେ ହଁ ହଁ ହଁ ତାଙ୍କର ଜାତି ମାନେ ନେସନାଲିଜମ ଯୋଉଟା ଜା ହଉଛି ତୀୟ ବାଦ ଯୋଉ ସେଟା କୁହନ୍ତି ଓଡିଆରେ ତାର ତାପରେ ଜ ଥିଲେ ଚିନ୍ତାଧାରା ଦେଇଥିଲେ ଯେମତି ସେ ମାନେ ନିଜ ଯୋଉ ଆତ୍ମ ଗୋଟେ କଣ ଅଛନ୍ତି ଆତ୍ମତ୍ୟାଗ ସେ ତା ଯୋଉ ଆଉ ଏମତି କିଛି ତାଙ୍କ ଯେମିତି ପୁଅକୁ ମାନେ ଦେହ ଖରାପ ଥିଲା ସେତେଳେ ଗୋଟେ କଉ ଜାଗାର ଜେଉ ବନ୍ୟା ଟାଇପ ର ହେଇଥିଲା ନା କଣ ହେଇଥିଲା ଏମିତିଆ ସେ ନା ନିଜର ଗୋଟେ ସେ ସେଠି ଗୋଟା କୋର୍ଟା କହିଥିଲେ ମାନେ ପକ୍ତିଟା କହିଥିଲେ କି ଯେ ମୁଁ ସେ ତାଙ୍କୁ ଓଡିଆ କହୁଛି ମାନେ ସେ କହିଲେ କି ଯେ ମୋ ପୁଅ କ ମାନେ ଯଦି ଛାଡି ମାନେ ଖାଲି ଗୋଟାଏ ଜଣଙ୍କୁ ଦେଖିବି ଏତେ ପୁଅ ମାନେ ସେଇ ଗୋଟେ ଟ ଗୋଟେ ପ୍ରକାର ତ କହିଥିଲେ କି ଯେ ବାହାର ଲୋକ ମାନେ ତା ନିଜର ଲୋକ ବୁଝିଗାରିଲ ମୁଁ ଯଦି ଜଣଙ୍କ ପାଇଁକା ଯଦି ଏଟା ଛାଡିଦବି ସେମା ମାନଙ୍କର କିଏ ଦେଖିବ ସେଇ ଦୃଷ୍ଟିରୁ ମତେ ତାଙ୍କର ଆତ୍ମ ଯୋଉ ତ୍ୟାଗ ଯୋଉଟା ହ ସେଟା କୁ ମୁଁ ସେଇଟା ଦେଖିଥିଲି ଆଉ ମୁଁ ଟିକିଏ ଭୁଲିଗଲିଣିି ଆଉ ତିନି ଚାରି ମାସ ପାଞ୍ଚ ମାସ ତଳେ ପଡ଼ିଥିଲୁ
ଆଜ୍ଞା ଆଜ୍ଞା ଆଜ୍ଞା
ସେଥି ପାଇଁ ଯେହେତୁ ପୂର୍ଣ୍ଣ ପୁର୍ଣ୍ଣ ବାର ଦେଖିବାକୁ ପହିଲେ ମୋର ଟିକେ ମନେ ପଡିବ ସେଥିପାଇଁ ମୁଁ ଏତେ ଆଉ କିଛି ଯେମିତି ସତ୍ୟବାଦି ବନବିଦ୍ୟାଳୟ ବଧ ଗୋପବନ ଦାସ୍ ତ ବନେଇଥିଲେ। ଆଉ ତାଙ୍କ ସେଠି ଜଳେଇ ଦେଇଥିଲେ ଉଣେଇଶିଶହ ବାଇଶି ମସିହାରେ ବୋଧେ ଉଣେଇଶହ ବାଇଶି ମସିହା କେତେ ଗୋଟେ ଫେବୃଆରୀ କେତେ ତାରିଖି ଏମତି ଆଉ ରହିଲା କି ଯେ ଆଉ କଣ ରହିଲା।
ହଁ ତାଙ୍କର ତ ତ୍ୟାଗ ଥିଲା ନିଃସ୍ୱାର୍ଥପର ସେବା ଯୋଉ ଲୋକମାନଙ୍କର ସେବା କରୁଥିଲେ ଗରିବ ମାନଙ୍କର ବି ସେ ସେବା କରୁଥିଲେ।
ହଁ ଯାହା ହଉ ତମେ ପୁରୀ ମାଟିରେ ଜନ୍ମ ହେଇକି ନିଜକୁ ଧନ୍ୟ କର ଯାହ ହଉ ଏତେ ଏତେ ଭଲ ମା ଟି ମାନେ ଦେବତାର ମାଟି ଆଉ ତା ସହ ଏତେ ମାନେ ପ୍ରଭାବଶାଳୀ ଲୋକମାନଙ୍କ ଇଏ ଯାହା ତମର ଯାହା ପ୍ରଭାବ ରହିବ ମତେ ଲାଗୁଚି ତମେ ଯେହେତୁ କଟ୍- ପୁରୀରେ ଯାଇକି ଇଏ ହେଇଚ ତ -ତ ତମକୁ ମାନେ କେତେ ଖୁସି ଲାଗେ ଯେ ମୁଁ ନାହିଁ ମୁଁ ପୁରୀରେ ଜନ୍ମ ହୋଇ ମୁଁ ଗର୍ବିତ ମାନେ ହଁ ଗ- ଗର୍ବିତ।
ଆଜ୍ଞା -ଆଜ୍ଞା ବହୁତ୍ ଖୁସି ଲାଗିବ। ମୁଁ ନିଜକୁ ନେଇକି ଗର୍ବ ଅନୁଭବ କରେ ମୁଁ କି ଶ୍ରୀ ଜଗନ୍ନାଥଙ୍କ ମାଟିରେ ଯାହାକୁ ଶଙ୍ଖ କ୍ଷେତ୍ର ବୋଲି କୁହାହଉଚି।
ହଁ -ହଁ -ହଁ -ହଁ।
ମାନେ ଦେଶ ବିଦେଶରୁ ଲୋକ ଯଉଠି ଆସିଛନ୍ତି ଦେଖ ଖିବା ପାଇଁକା ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁକା।
ହଁ- ହଁ।
ଜଗତର ଉଁ- ବଡ ଠାକୁର ବୋଲି ଯାହାକୁ କୁହାହଉଚି।
ହଁ ସେଇଟା ତ। ଦେଖ ମୋର ପୁରୀ ଠାକୁର କିଛି ମୋର ମାନେ ଯଉରା ହଉଚି ମତେ ଟିକେ ମୁଁ ତାର ସମାଲୋଚନା କରିବାକୁ ଚାହୁଁଚ ତମେ ମତେ ଟିକେ ଯଦି ମୋର ଯେ ତମକୁ ଠିକ୍ ଲାଗିଲା ମତେ ବି କହିବ। ହଁ ଯେମତି ଅପ୍ -ଅଭଢା ହେରିକା ହଉଚି ବୁଝିପାଇଲେ।
ଅବଢା ହେରିକା ହଉଚି ମାନେ ସେଗୁଡ଼ାକ ଧର୍ମ ସହିତ ଯଡି ଦେଲା ବଳକୁ ଅସନା ବି ଖାଇବା ଆମେ ତାକୁ ଅ- ମାନେ କୌଣସି ଜିନିଷ କୁ-ପ୍ରଶ୍ନ କରିନି। ଆଉ ଦେଖନ୍ତୁ ବାସି ଜିନିଷ ଦିଅନ୍ତି ତମେ ଗୋଟେ ଏଇ ଗୋଟେ ଯୋଉ କୌଣସି ଖରାପ ଜିନିଷ ହା ଯେ ଖାଇବା ଯଦି ସଫା ସୁତୁରା ନଥିବ ଖାଇବାଟାକୁ ତମେ କଉ ହିସାବରେ ଦେଖୁଚ ଧର୍ମ ସହିତ ଯୋଡି ଦେଲାଠୁ ଲୋକମାନେ ପ୍ରଶ୍ନ କରୁନାହାନ୍ତି। ଗୋଟା ସେଟା ଧର୍ମକୁ ନେଇକି ବ୍ୟବସାୟୀ ହେଇଗଲାଣି। ତମେ ଆକୁ କଣ କହିବ?
ଆଜ୍ଞା -ଆଜ୍ଞା ଆପଣ ଯାହା କହିଲେ ଠିକ୍ କଥା କହିଲେ କି କୁହନ୍ତି କି ଅବଢାକୁ ନିନ୍ଦା କରିବା କଥା ନୁହେଁ।
ହାଁ -ହାଁ।
କିନ୍ତୁ ସା- ଏ ଖାଇବା ବେଳେ ଯେତେବେଳେ ପାଟିକୁୁ ତାର ବି ସ୍ଵାଦ ଟା ଭଲ ଆସେନି ଆମ୍ବିଳା ହେଇଯାଇଥିବ ଜି କଣ ନିହା ରେ ତ ମନରେ ଆମେ ହୁଏ ତ ବାକ୍ୟରେ ସେଟାକୁ ପରିପ୍ରକାଶ ନ କରିବା କିନ୍ତୁ ମନରେ ତ ଆଁ ଆସିଯିବ କି ନାଇଁ ଖାଇବା ଟା ଖରାପ୍ ହେଇଯାଇଚି କି କଣ ଆଜ୍ଞା ତ ସେଇଠି ଆପଣ ମନରେ ଯଦି ଚିନ୍ତା କରୁଚନ୍ତି ସେଇଟା ବାକ୍ୟରେ ପରିପ୍ର କାଶ କଲେ ସେଠି କୌଣସି ପାପ କଲା ଭଳିଆ ଜିନିଷ ମତେ ବି ତ କାଇଁ ଅନୁଭବ ହୁଏନି।
ସେଇ -ସେଇଟା ହଉଚି ତା ପଛର କ -କା -ମାନେ କାରଣ ମତେ ଯେତିକି ଲାଗୁଚି ମୁଁ ଯେତିକି ମୋ ନିଜର ଚିତା ଇଏ ରୁ ଲୋକ ଯଉ ଅଭଢା ଯଉ ଗୋଟେ ଯଉମାନେ ବି ତିଆରି କରନ୍ତି ବ୍ରାହ୍ମଣ ମାନେ ହଉନ୍ତୁ ସିଏ ବ ମାନେ ସେ ଲୋକମାନେ ଡରଟାକୁ ତାଙ୍କ ମୁଣ୍ଡ ରେ ପୁରାନ୍ତି ଯେମିତି ଠାକୁରଙ୍କ ସହ ଯୋଡ଼ିଥିଲେ ଲୋକମାନେ ଠାକୁରଙ୍କୁ କୋଶ୍ଚିନ୍ କରିବାକୁ ଡରନ୍ତି ବୁଝିପାଇଲେ। ସେଥିପାଇଁ ଅଭଡା କୁ ଠାକୁରଙ୍କ ସହ ଯୋଡି ଦେଲେ ଆଉ ଲୋକମାନେ ଡରିବେ ଖରାପ ହେଲେ ବି କେହି କୋଷିବେନି ଦେଖନ୍ତୁ ଗୋଟେ ଏତେ ବଡ ଏରିଆରେ କୁ ଖାଇବା ତ କେବେ ଖରାପ୍ ହଉନି ଅସ ମାନେ ଅସ୍ ସଫା ଯଉଟା ସେଟା ରହୁନି କେବେ ବି ପୁରୀରେ କୋସ୍ଚିନ୍ ମାନେ ପ୍ରଶ୍ନ ଆସିନି। ଏଇଟା ଯାହା ଫଳରେ ମତେ ଲାଗୁଚି ଏଇଟା ପୂରା ଇ -ଇଏ କଥା ଯେ କୌଣସି ବାହା ଯେ କୌଣସି ଲୋକ ବାହାରୁ ଆସିଥିବ କୋଥା ବିଦେଶରୁ ଆସିଥିବ କେବେ ତାହା ଖାଇକି ଯିବ ସେମାନେ ତ ଆମ ଧର୍ମର ଲୋକ ନୁହେଁ କି ବେଶ ଡରିବେ କେ ଆମେ କାହିଁ କ-କହିବେନି ତାଙ୍କ ମନ ଭିତରେ ସେ -ସେମାନେ କହିପାରିବେ ଯାହାନ୍ତୁ ସିଏ ଅଛି ସେମାନଙ୍କର କହିପାରିବ ମୁକ୍ତ ଅଛି ତାଙ୍କର ଚିନ୍ତାଧାରାରେ ସେ ଏସ୍ ଟ୍ରେଶ୍ ଯୋଉଁଟା କଣ ପ୍ରକାଶ କରିପାରି ସେଇଟା ସେଇଟା ମାନେ ଲୋକମାନେ ମତେ ଲାଗୁଛି ସେଇଟା କୃଷିମାନେ ପ୍ରଶ୍ନ କରିବାର ଅଛି? ଏଇ ଟାଇପର ମୋ ଚିନ୍ତାଧାରା ଟିକେ ଲାଗେ। ମତେଆ ମୁଁ ବହୁତ କମ ଲୋକଙ୍କ ମୁଁ ଏ କଥା କହିପାରେ। କାରଣ ମୁଁ ଦେଖିଛି ଗୋଟେ ପିଲା ସେ ତା ନିଜର ବୁଝେଇ ସ ଦେଖିବ ବହୁତ ଠିକ ହୋଉ ଠାକୁର ଯୋଉଟା ଅନ୍ଧବିଶ୍ୱାସ ହେରିକା ସେକ ଜିନିଷ ନ ଅନୁସରଣ କର ଅନୁସରଣ ନକରନ୍ତି। ସେଇଟା ମତେ ଲାଗୁଛି ଠିକି। ତମେ କେନ୍ତୀ ମାନେ ଯେମିତି କିଛିଟା ଆମ ହିନ୍ଦୁ ସେ ରହିଯାଇଛି ତମକୁ ଲାଗୁଛି ସେଟା ଚେଞ୍ଜ ହବ ମାନେ ପରିବର୍ତ୍ତନ ଆସିବା ଯାଉଛି। ମାନେ କେ କେନୋସି ପରମ୍ପରା ହୁଁ ହୁ ହୁ।
ସେ ପ୍ରଥା ପରମ୍ପରା ସବୁ ଭ ଲୋକମାନେ ହିଁ ଏଇ ଲୋକମାନେ ହିଁ ମାନେ ପ୍ରଚଳନ କରନ୍ତି। ଭଗବାନ କଣ ଭ ଭଗବାନ କଣ କହିଥିଲେ ଗୀତାରେ ସେ କଥା ଅଲଗା ଥିଲା। ଏବେ କଣ ନା ଲୋକ କମାନେ ତାକୁ ଆଉ ଗୋଟେ ନୂଆ ରୂପ ଦେଇଛି କାହିଁକି ନା ଲୋକମାନେ ଆପଣ ନିଜେ ଦେଖନ୍ତୁ କେତେ ଜଣ ଲୋକ ଠାକୁରଙ୍କୁ ଭକ୍ ଭକ୍ତିରେ ପୂଜା କରନ୍ତି ଆଉ କିଛି ଜଣ ଲୋକ ଭୟରେ ପୂଜା କରନ୍ତି। ମୁଁ ଯଦି ଆଜି ଆଇଁଷ ନଖା ଆଇଁଷ ଖାଇଦେବି ଆଜି ସୋମବାର ଅ ଅଛି। ମୁଁ ଆଜି ଯଦି ଆଇଁଷ ଖାଇଦେବି ତାହଲେ ମୋ ଏଇ ଅସୁବିଧାଟା ହବ। କିନ୍ତୁ ମନ ଭିତରେ ଥିବ ଆଇଁଷ ପ୍ରତି ଲୋଭ ଆଜ୍ଞା। ତ ଏଠି ଭକ୍ତି କୁଆଡୁ ଆସିଲା? ଏଟା ତ ଭୟ ହିଁ ଆସିଲା ନା।
ହଁ ସେଟା ହଉ ଠିକ ଅଛି। ମୋର କାମ ଅଛି ମୁଁ ଟିକେ ରହୁଛି ଆଁ।
ଆଜ୍ଞା ଆଜ୍ଞା।